ହଁ ନମସ୍କାର, କଣ କରୁଛନ୍ତି?
ଏଇ ଟିକେ ବୁଲିବାକୁ ଯାଉଛି ଆଉ। କ୍ରିକେଟ୍ ପଡିଆକୁ ଯାଉଛି କ୍ରିକେଟ୍ ପଡିଆରେ ଟିକେ କ୍ରିକେଟ୍ ଖେଳିକି ତାପରେ ସେଠୁଉ-ଉ ଯିବୁ ହଉଛି ଟିକେ ଉମ୍ ବଜାର ବୁଲିବାକୁ ଜଳଖିଆ ଫଳିିକିଆ ଟିକେ ଖାଇକି ଆସିବୁ ଆଉ
ଓହୋଃ, ଆପଣଙ୍କୁ କ୍ରିକେଟ ଖେଳିବାକୁ ଭଲ ଲାଗେ?
ହଁ-ହଁ ମତେ କ୍ରିକେଟ ଖେଳିବାକୁ ଭଲ ଲାଗେ ଆଉ ସେମିତି ଆଉ
କିକ୍ରେଟ୍ ଖେଳ ବିଷୟରେ କଣ ଜାଣିଛନ୍ତି କହିଲେ ଟିକେ?
କଣ କହିଲେ?
କିକ୍ରେଟ୍ ଖେଳ ବିଷୟରେ କଣ ଜାଣିଛନ୍ତି କହିଲେ ଟିକେ?
କ୍ରିକେଟ ଖେଳ ବିଷୟରେ କଣ ଜାଣିଛନ୍ତି, କ୍ରିକେଟ ହଉଛି ଛଅ ଗୋଟେ ଓ ଓଭରରେ ଛଅଟା ବଲ୍ ଆଉ-ଉ ବଲ୍ ଗୋଟେ ବ୍ୟାଟ୍ ନେଇକି ଯିବେ କ୍ରିକେଟ ଖେଳିବେ ଆଉ କଣ
ଆଉ ଆମ ଭାରତୀୟ
ଛକା ଚାରି ସିଙ୍ଗିଲ ଆଉ ନୋ ବଲ ବି ଅଛି। ଆଉ ହଉଛି ୱାନ୍ ବାଉନ୍ସ ଅଛି ସବୁ ଅଛି ଆଉ
କିକ୍ରେଟର ମାନଙ୍କୁ କେତେ ଜଣ ଜାଣିଛନ୍ତି ଆପଣ?
ଭାରତୀୟ କ୍ରିକେ କ୍ରିକେଟର୍ସଙ୍କର ନାଁ ହଁ କହିବି ବିରାଟ କୋହିଲି ଏମ ଏସ୍ ଧୋନି, ରୋ ରୋହିତ ଶର୍ମା ସୌରଭ ଗାଙ୍ଗୁଲି
ଆପଣଙ୍କର ସବୁଠୁ ଫେବ୍ରେଟ୍ କିଏ?
ବୀରେନ୍ଦ୍ର ସେହବାଗ୍। ସଚିନ ତେନ୍ଦୁଲକର୍, କେତେ କଣ ଅଛନ୍ତି ଆ ମୋର ଫେବରାଇଟ୍ କ୍ରିକେଟର୍ସ ହଉଛି ଏମ୍ ଏସ୍ ଧୋନି।
ମୋର ବି ଫେଭରାଇଟ୍ ହଉଛନ୍ତି ଏମ୍ ଏସ୍ ଧୋନି ଏ ବର୍ଷ କିଏ କହିଲେ ପଦ୍ମ ପଦ୍ମଶ୍ରୀ ଅ-ଅ ଯୋଉ ପୁରସ୍କାର ପାଇଛନ୍ତି କୋଉ କ୍ରିକେଟର୍, ଭାରତୀୟ ପଦ୍ମଶ୍ରୀ ହଁ।
ଏଇ କାଲି ହିଁ ପାଇଛନ୍ତି କାଲି। କାଲି ନା ପହର ଦିନ
ଆଉ ଆମର କୋଉ କ୍ରିକେଟର୍ ଜଣେ ଏମିତି ଭାରତୀୟ କ୍ରିକେଟର ଯିଏକି ଭାରତ ରତ୍ନ, ପାଇଥିଲେ ଜାଣିଛନ୍ତି?
ଉଁ ମନ ନାଇଁ ଭୁଲି ଯାଇଛି।
ସଚିନ ତେନ୍ଦୁଲକର, ସଚିନ ତେନ୍ଦୁଲକର।
ସଚିନ ତେନ୍ଦୁଲକର। ଧୋନି ବି ପାଇଥିଲା ନା କଣ ପା ଧୋନି ପଦ୍ମଶ୍ରୀ ପାଇଥିଲେ ନା କଣ?
ହାଁ ହଁ ଧ୍ୱନି ପଦ୍ମଶ୍ରୀ ପାଇ ଥିଲେ ବୋଧେ ହଁ। ଆଉ ଆପଣ ଜଳଖିଆର ଆଜି କଣ ଖାଇବେ?
ମୁଁ ତ ଯାଉଛି ମାର୍କେଟ ରେ ତ ଦେଖିବି କଣ ଯାହା ଥିବ ମତେ ତ ବେଶୀ ଚାଟ ଭଲ ଲାଗେ ମୁଁ ଟିକେ ତେଲ ମସଲା ଏବେ ଖାଉନି ଡକ୍ଟର ମନା କରିଛି।
ହୁଁ। ଆପଣଙ୍କର ଦେହ ଭଲ ଅଛି?
ହଁ ଦେହ ଭଲ ଅଛି ପୁରା।
ଆଉ ଘରେ ସବୁ କିଏ କଣ କରୁଛନ୍ତି କରୁଥିଲେ ଏବେ ତ ଆପଣ ବାହାରେ ଯାଉଛନ୍ତି?
ମୁଁ ଏବେ ତ ଗୁଗୁନୀ ଖାଇକି ଆଇଲିି ମୋ ମା ତାର ବସିଥିଲେ ଦିଦି ମାନେ ଘର ଫର ଖରକା ଖରିକି କରୁଥିଲେ। ତାପରେ ସଞ୍ଜ ଦେବେ ଦିଦି ହେରିକା। ଆଉ ମୁଁ ଏବେ ମୋ ସାନ ଦାଦାର ମୋର ବୁଲି ଯେ କ୍ରିକେଟ ପଢିବାକୁ ଯାଉ କ୍ରିକେଟ ଦିଟା ବାଡେଇ ଦେଇକି ଯିମୁ ଆଉ।
ହଁ ଆଉ ଆପଣ ପଢାପଢି କରୁଛନ୍ତି ନା କରୁନାହାନ୍ତି? ଖାଲି ଘରେ ରହିକି ଏମିତି ମସ୍ତି କରୁଛନ୍ତି?
ନା ପଢାପଢି କରୁଛି। ପଢାପୁଢି କରୁଛି ତା ଭିତରେ ଏ ଜବ୍ ଫବ୍ ବି ଖୋଜା ଖୋଜି ଚାଲିଛି। ପାର୍ଟ ଟାଇମ୍ ଜବ୍ ଖୋଜି
ଆଉ ଆପଣଙ୍କର ଆପଣଙ୍କୁ କୋଉ ପର୍ବଟି ସବୁଠୁ ଭଲ ଲାଗେ ଓଡିଆ କୋଉ ପର୍ବ ଆପଣଙ୍କୁ
ମତେ ତ ଓଡିଆରେ ସବୁ ପର୍ବ ଭଲ ଲାଗେ। ମୁଁ ଉଁ ଉଁ ଆମ୍ ଯେହେତୁ କାରଣ ମତେ ଓଡିଆର ସବୁ ପର୍ବ ଭଲ ଲାଗେ।
ନାଁ। ଆପଣ ହୋଲି ବିଷୟରେ କଣ ଜାଣିଛନ୍ତି?
ହୋଲି ବିଷୟରେ କଣ ହୋ ହୋଲି ହୋଉଛି ଦୋଳ ଆମର ହୋଲି ଟାଇମ୍ ରେ ଦୋଳ ପୂର୍ଣ୍ଣିମା ଆମର ଆସେ। ସେଇଠି ଆମର ଯୋଉ ମେଲଣ ହୁଏ ସେଇ ଟାଇମ ରେ ଆଉ ଏଇ ଯୋଉ ବିମାନରେ ରାଧା କ୍ରିଷ୍ଣା ଯାଆନ୍ତି ବୁଲିବାକୁ। ।
ତା ପର ଦିନ ହୋଲି ଖେଳା ଯାଏ କାଲା
ତା ପର ଦିନ ହୋଲି ଖେଳାଯାଏ। ଆଉ ଆପଣଙ୍କୁ କୋଉଟା ଭଲ୍ ଆପଣଙ୍କୁ କୋଉଟା ଭଲ ଲାଗେ ଓଡିଆ ପର୍ବ?
ସବୁ ପର୍ବ ତ ଭଲ ଲାଗେ କାରଣ ଯେହେତୁ ଆମେ ଝିଅ ପିଲା ଆମ ସବୁ ପର୍ବରେ ଡ୍ରେସ୍ ହୁଏ।
ଆପଣଙ୍କର ତ ମେନ୍ କରିକି ର ଯ ଆଉ ଅଷ୍ଟମୀ ଆଉ କୁଆଁର ପୂନେଇ ଟା ଆପଣଙ୍କର ଭଲ ଯାଉଥିବ ଯେହେତୁ ଆପଣ ଘ ର ବଡ ଝିଅ ଆପଣ ଅଷ୍ଟ ଷ୍ଟମୀରେ ବି ବୋଧେ ମାମୁଁ ଘର ପ୍ୟାଣ୍ଟ ସାର୍ଟ ଦୋଉଥିବେ ପିନ୍ଧୁଥିବେ
ଆମର ମୋର ହୁଏ ହୋଲିରେ ଆମର ଯେହେତୁ ଗୋପାଳ ଘର ଆମର ହୋଲିଟା ମୁଖ୍ୟ ପର୍ବ ହୋଲିରେ ତ ନିହାତି ଡ୍ରେସ୍ ହୁଏ। ତାପରେ ରଜ ତାପରେ ରହି ହେଲା ପ୍ରଥମାଷ୍ଟମୀ ଆଉ ହୋଉଛି କୁମାର ପୂର୍ଣ୍ଣିମା ଏଇ ଚାରିଟାରେ ଡ୍ରେସ ହୁଏ ଆମର। ସେମିତି ଅଲଗା ବେଳେ ବି ହୁଏ କିନ୍ତୁ ଏକାଗ୍ର ବି ନିହାତି
ଆଜ୍ଞା। ତା ଆପଣ ପୁରା ମସ୍ତି ପୁରା କରୁଛନ୍ତି ଆଉ।
ମସ୍ତି ସେଇଭଳିଆ, ଏଆତ ହୁଏ ଆଉ ଛୁଆବେଳୁ ଏଇଟା ହେଇ ଆସିଛି, ଆଉ ବାପା ମା ମାନେ କରନ୍ତି।
ହଁ
ମୋର ସାଙ୍ଗ ସାଥି କିଏ କଣ କୋଉଠି ଅଛନ୍ତି? ଚାକିରି ବାକିରି କଲେଣି ନା ଏମିତି ସବୁ ଘରେ ଛ
ହଁ, ସାଙ୍ଗସାଥି କିଛି ଚାକିରି କଲେଣି କିଛି ପଢୁଛନ୍ତି ଆହୁରି ଯେହେତୁ ମୁଁ ହଉଛି ମୁଁ ଟିକେ ଡ୍ରପ୍ ଆଉଟ୍ ନେଇକି ପଡିଥିଲି, ସେଥିଲା ଲେଟରେ ପଢା ମୋର ଏବେ ସରିଲା, ନହେନେ ମର କିଛି ଜଣ ସାଙ୍ଗ ସାଙ୍ଗ ବି ପଢ଼ାପଢ଼ି ସ ହେଇକି ଚାକିରି ଫାକିରି କଲେଣି।
ଆପଣ?
ମୁଁ ଗୋଟେ ବର୍ଷ ଡ୍ରପ୍ ଆଉଟ୍ ନେଇଛି।
କାହିଁକି?
ଏଇ ଏ ଟିକେ ମାନେ ପଢା ନେଇକି କଣ ପଢିବି, କଣ ନାହିଁ। ସେଥିଲାଗି ଆଉ। ତାପରେ ଓ ଜେ ଇ ପକ୍ ଦେଇଥିଲି ପ୍ରିପାର ହୋଇଥିଲି।
ପ୍ଲସ ଟୁ ପରେ ମଧ୍ୟ ଡ୍ରପ୍ ଆଉଟ୍ କରିଚନ୍ତି?
ହଁ। ଆପଣ ବୋଧେ ଡ୍ର ଆପଣ ଡ୍ରପ ଆଉ ନେଇ ଲାଷ୍ଟ ବେଳକୁ ବି ସି ଏ କଲି ଆଉ।
ନାଇଁ ନାଇଁ, କିନ୍ତୁ ମୁଁ ଛୋଟ ବେଳେ ଆ ଡ୍ରପ୍ ଆଉଟ ମୁଁ ନେଇନି। ଟିକେ ଜଲଦି କରିଦେଇଥିଲି ବୋଲି ଗୋଟେ ବର୍ଷ ମୋର ଦୁଇଟା କ୍ଲାସ୍ କୁ ଅ ମାନେ ଗୋଟେ କ୍ଲାସକୁୁ ଦୁଇ ବର୍ଷ ମୁଁ ପଢିଛି।
ମୁଁ ବି ଛୋଟବେଳେ ସେୟା ହେଇଛି। ଗୋଟେ କ୍ଲାସକୁୁ ଦିବ ଦି ଦିଥର ପଡ଼ିିଚି।
ଛୋଟଟେ ଥିଲି ମତେ ଆଡ୍ମିସନ କରିଦେଇଥିଲେ ସେଇଥି ପାଇଁ।
ମୋର ଯେହେତୁ ମତେ ଏଇନାକେ ବୟସ ତେଇଶି କିନ୍ତୁ ତେଇଶି ଅନୁସାରେ ମୁଁ ଆହୁରି ଅଧିକ ଅ ଅ ପଢିବା କଥା, କିନ୍ତୁ ଏଇନାକେ ମୋର ଗ୍ରାଜୁଏସନ୍ କମ୍ପ୍ଲିଟ୍ ହଉଚି ଆଉ।
ଆପଣ ଟିକେ ଅ ବହୁତ ସମୟ ଟିକେ ନେଇଯାଇଛନ୍ତି ଆଉ। ଟିକେ ଗ୍ୟାପ୍ ହେଇାଇଛି ଆପଣଙ୍କର ଆଉ।
ଆପଣଙ୍କ ସେପଟେ ଆପଣଙ୍କ ଗାଁ ରେ କଣ ମାନେ ମନ୍ଦିର ଫନ୍ଦିର ଅଛି ପ୍ରସିଦ୍ଧ।
ହଁ ଆମର ଏପଟ୍ରେ ଆମର ହେଙ୍ଗୁଳା ମାଙ୍କ ପର୍ବ ଟା ବଡ ଆମର ଏଠି ବହୁତ ଲୋକ ଆସନ୍ତି, ପାଞ୍ଚ ଛଅ ହଜାର ଲୋକ ଆସନ୍ତି। ହେଙ୍ଗୁଳା କୁ, ଆମର ତିନି ଦିନି ହେଙ୍ଗୁଳା ହୁଏ ଗୁ ଚାରି ଦିନି କହିବାକୁ ଗଲେ ହୁଏ କିନ୍ତୁ ଫାଷ୍ଟ ଦିନଟି ଆମର ହଉଚି କଳସ ବୁଡ଼ା, କଳସ ଯାତ୍ରା। ତାପରେ ହଉଚି ପହିଲି, ତାପରେ ସେକେଣ୍ଡ, ତାପରେ ତି ଥାର୍ଡ ଆଉ। ଯଜ୍ଞ ହୁଏ ଆଉ। ଯଜ୍ଞ ହୁଏ, ପାଲା ହୁଏ। ଦୋକାନ ପରିଅଦ୍ର ଆମର ସେ, ଟା ହଉଚି ଏପ୍ରିଲ୍ ମାସ।
ଖରା ଦିନ ହଁ।
ଆଉ ଆପଣ ଙ୍କର ହଉଛି ମାନେ କଣ ସେଠି ପ୍ରସଦ୍ଧ?
ଆମର ଆମ ଏଠି ଯାଜପୁର ରୋଡରେ କଣ ବ୍ୟାଶ୍ ସରବର ହୁଏ। କାଳୀ ପୂଜା ଭଲ ହୁଏ। ଆଉ ଶଙ୍ଖ ଜିଲା ଏଠୁ ଟିକେ ଦୂର ସେଠି ସେଠି ବି ସେମିତି ହେଙ୍ଗୁଳା ଭଲ ପୂଜା ହୁଏ ଆମ ଗାଁ ରେ ଯୋଉ ହୁଏ କଣ କହିଲେ ଶିବ ମନ୍ଦିରରେ ଯଜ୍ଞ ହୁଏ ଏଇୟା।
ଶି ଶିବ ମନ୍ଦିରେ। ଟିକେ ବାପା ଏବେ ଆସିଲେ ତ ବାଟରେ ଦେଖାହେଲେ ତାଙ୍କ ସହିତ ମୁଁ ଟିକେ ବି ଇଏ କରୁଚି। ପକେଟ ରୁ ପଇସା ବାହାର କରିଛି ବାପାଙ୍କ ପକେଟ ରୁ କିନ୍ତୁ ବାପା ଶୋଉନାହାନ୍ତି। ବାପାଙ୍କ ମୋର ଏବେ ଟିକେ ଚାଲିଛି ଇଏ । ଆଉ ଆପଣଙ୍କ ସହିତ ବି କଥା ହଉଛି। ଆଉ ଆପଣ ମ ଆଜି କୁଆଡ଼େ ବୁଲାବୁଲି କରିବାକୁ ଯିବେ ନା ଯିବେନି।
ସେଇଠି ଟିକେ ପାଖରେ ସେଇ ସନ୍ଧ୍ୟା ବେଳେ ଟିକେ କାମ ଅଛି ଟିକି ଜନସବା କେନ୍ଦ୍ରରେ ଯିବେ ଟିକ୍ କି ମାର୍କେଟରେ କଣ ଟିକେ ଖାଇକି ପଳେଇ ଆସିବି ଆଉ।
ଆଛ ଆଜ୍ଞା। ଏତିକି ନା ଆଉ ରେଜେଲ୍ଟ ରଖିଥାନ୍ତେ?
ଆଉ ଆପଣ ପଇସା ଆଣିଲେ ବାପାଙ୍କ ଠାରୁ?
ହଁ ବାପାଙ୍କ ଠାରୁ ପଇସା ଆଣିଲି। ଖର୍ଚ୍ଚ କରିବି ଆଉ ନେଇକି ଆଉ ହୁଁ ହୁଁ ମାର୍କେଟ ଯିବି ବଜାର ଯିବି ଖାଇକି ଆସିବି। ବାପା ଆଉ ଦିଦି ଏବେ ଅ ତାଙ୍କ ଅଫିସ୍‌ ରୁ ଆଇଲେ ଆଉ।
ଆପଣ ଜଗିଇକି ବସି ବେ ଆଉ କେତେବେଳେ ଆସିବେ ମୁଁ କରବି?
ନା ସେମିତି ନୁହଁ ବାପା ବାପା ତ ଡେଲି କଟକ ମୋ ଦିଦି ଏଇ ପାଖରେ ଆଉ ଗୋଟେ ଯାଜପୁର ରୋଡ କୁ ଯାଆନ୍ତି। । ବାପା ବି ହୁଁ ଡିଲ୍ଲି ବା ବାପା ବି ରେଲୱେ ଦିଦି ବି ରେଲୱେ ଆଉ।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
ଉଁ ବାପ୍ ନା ବାପ୍ ପା ଆକ୍ଚୋଲି ପୂର୍ ଗମେଣ୍ଟେ ନୁହୁଁ ବାପା ହୋଉଚିନ୍ତି କଣ୍ଟ୍ରାକ୍ଟର ପାଖରେ ସୁପର୍ ଭାଇଯାର୍ ଅଛନ୍ତି। ଦିଦି ହଉଛି ସେଣ୍ଟ୍ରଲ ଗମେଣ୍ଟ।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
ଭଲ ଚାଲିଛି ଆଉ ଇହା ଆଉ ମୋର ଆମ ଭାଗ୍ୟ ହଁ ଆମର ବି କେବେ ଭାଗ୍ୟ ଖୋଲୁଛି?
ହଁ ଆପଣ ବି ଚେଷ୍ଟା କରନ୍ତୁ। କର୍ମ କଲେ ପରିଶ୍ରମ କଲେ ନିହାତି ଫଳ ପାଇବେ।
ହଁ।
ଆଉ ଆପଣଙ୍କ ଆଡେ ଆଜି ଖରା ହଉଛି ନା।
ହଁ ଆଜି ଆଜି ଆଜି ତ ପ୍ରବଳ ଖରା ହେଇ ଥିଲା ଏବେ ଟିକେ ତ ଚା ଯେହେତୁ ପାଞ୍ଚଟା ହେଲାଣି। ଖରା ଟିକେ କମିଗଲାଣି ଆଉ ଟିକେ ଥଣ୍ଡା ଲାଗୁଛି ଆଜି ଦିନ ମାନ ବହୁତ ଗରମ ହେଉଛି। ପ୍ଲା
ହଁ ଏପଟେ ବି ବହୁତ ଗରମ ହଉଥିଲା, ଦୁଇ ଦିନ ଟିକେ ପାଗ ଥଣ୍ଡା ନା ଏବେ କୌଣସି ଗରମ ଷ୍ଟାର୍ଟ ହେଇଗଲାଣି।
ହଁ
ହୋଉ
ଆପଣଙ୍କ ସହିତ ଆଉ ଆପଣଙ୍କ ସହିତ କଥା ହେଇ ମୋତେ ବହୁତ ଭଲ ଲାଗିଲା ଆଉ ଆପଣ ହଉ